ହ୍ୟାଲୋ। ମତେ କୁଅ ଦେଖୋଉନୁ। ହ୍ୟାଲୋ ମ୍ୟାଡାମ କଣ କରୁଚନ୍ତି?
ବସିଚନ୍ତି ହି ହି ସୁବ ଏଁ।
କଣ ଆପଣ ଆଜି ବହୁତ ଖୁସି ଥିଲା ବେଳା ଦେଖାଉଚନ୍ତି?
ହଁ ଖୁସି ଅଛି ଆଉ। ବର୍ଷା ପାଗ ହେଇଚି ତ ମଜା ଲାଗୁଚି ଆ। କଣ?
ଆପଣଙ୍କ ସ୍ଵାମୀ କଣ ଆପଣଙ୍କୁ ସୁନାକୁ ଉପହାର ଦେଲେ କି?
ହଁ।
ସେଥିପାଇଁ ଏତେ ଖୁସି ରେ ଗଦଗଦ ହେଇଯାଉଚନ୍ତି।
ହୁଁ ହୁଁ ହୁଁ ହୁଁ। କଣ କରୁଚତି ଆପଣ?
ଆମ ପଟେ ଆଜି ବର୍ଷା ପାଗ ଦେଇଚି କେତେ ସୁନ୍ଦର ସୁନ୍ଦର ପାଗ।
କଣ?
ଆମ ପଟେ ଆଜି ବର୍ଷା ପାଗ ଦେଇଚି କେତେ ସୁନ୍ଦର ଦେଖା ଯାଉଛି ପାଗ
ଓହୋ ବର୍ଷା ହଉଚି ତମ ପଟେ ବି ଆଜି?
ହଁ ଝିପ ଝିପ ବର୍ଷା ଲାଗି ରହିଚି ସକାଳଠୁ।
ଆମ ପଟେ ବି ଲାଗି ରହିଚି ଆଉ
ଚାଲନ୍ତୁ କୁଆଡେ ଭୋଜି କରି ଯିବା ଏଇ ବର୍ଷା ପାଗରେ।
ବର୍ଷା ପାଗରେ କଣ କରୁଚନ୍ତି ଆଜି? ଖାଇବା କଣ ବନେଇଚନ୍ତି?
ଖାଇବା ଜା ଆଜି ଏ ନିରାମିଷ ଆଉ ଆଳୁ ସୋୟାବିିନ ତରକାରୀ କରିଥିଲି।
ଓ ଆଜି ନିରାମିଷ କି?
ହଁ ଆଜି ମଙ୍ଗଳବାରରେ ଆମେ ନିରାମିଷ ଖାଉଛୁ।
ହ ହ ନିରଜ ଖା୍ୟ ଚ୍ ଆମେ ସେ ଖାଉାଉନା କି? ଆମେ ଆମିଷ ଖାଉଚୁ।
ଆମିଷ ରେ କଣ ବନେଇଚନ୍ତି?
ମାଛ ତରକାରୀ ଆଉ ମାଛ ଚିଲ୍ଲି ଆଉ ମାଛ ଘା ଣ୍ଟ ଆଉ ଭଜା।
ବହୁତ ବଢିଆ କଣ କରିବେ?
ମାଛରେ କେତେ ଆଇଟମ ହେଉଚି ତମେ ଜାଣିଛ?
ହଁ ଆମ ଘରେ ବି ବନା ହଉଛି।
କଣ କଣ ଆଇଟମ ହଉଛି କହିଲ ଟିକେ।
ମାଛରେ ମାଛ ବେସର ମାଛରେ ଚିଲି ତାପରେ ମାଛ ଝୋଳ ମାଛ ଭଜା। ମାଛ ପକୋଡ଼ା।
ଆଉୁ
ଆଉ ମାଛ ଛେଞ୍ଚଡା।
ଆଉ କଣ କରୁଛ?
ଆଉରି ଆହୁରି ମାଛ କୁ ପତ୍ର ପୋଡ଼ା ବି କରୁଛନ୍ତି ମାଛକୁ ତେନ୍ତୁଳି ଦେଇକି ଗୋଟେ ଖଟାର ଆଇଟମ କରୁଛନ୍ତି।
ହ୍ୟାଲୋ।
ହ୍ୟାଲୋ ଆପଣଙ୍କ ପଟୁ ଖାଲି କଣ ଆବାଜ ଆସୁଛି ଧଡ଼ - ଧଡ଼ - ଧଡ଼ - ଧଡ଼ ଆବାଜ ଆସୁଛି? ଆପଣ ତ ଖାଲି ଧଡ଼ -ଧଡ଼ ଆବାଜ କଲେ ଆଉ।
ନାଇଁ ନାଇଁ ମୁଁ ରୋଷେଇ କରୁଥିଲି ତ ସେଥିପାଇଁ ଆଉ।
ହଁ ବହୁତ ଜୋରରେ ସେ ବାସନ ଗୁଡ଼ାକର ଶବ୍ଦ ଶୁଣ ଯାଉଛି।
କଣ କୁହ?
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ଶୁଣ ଯାଉଛି ମୋ କଥା?
ହ୍ୟାଲୋ।
ଶୁଣ ଯାଉଛି ମୋ କଥା?
ହ୍ୟାଲୋ।
ହଁ ଶୁଣ ଯାଉଛି ମୋ କଥା?
ହଁ ଟିକେ ଟିକେ ସେମିତି ଶୁଭ ଯାଉଛି ଅଧା ଶୁଭ ଯାଉନି ଅଧା ଆଉ।
ଏଇ ବର୍ଷା ହଉଛି ତ ସେଥିପାଇଁ ଟିକେ ପାଗ ପାଇଁ ନେଟୱାର୍କ ପାଉନି ଆଉ।
ପ୍ରୋବ୍ଲେମ ଥିବ ନାଇଁ କି?
ହଁ ପରା।
ଆଉ କଣ ଖାଇଛନ୍ତି ଜଳଖିଆ?
ଜଳଖିଆ କାଲି ରାତିର ରୁଟି ଥିଲା ସେଥିରେ ସୋୟାବିନ୍ ଭାଜିକି ଟିକେ ଖାଇଛୁ ଆଉ।
କାଲି ରାତିରେ କଣ ଥିଲା?
ରୁଟି।
ହ୍ୟାଲୋ।
ହ୍ୟାଲୋ, କାଲି ରାତିର ରୁଟି ଥିଲା ମ
ରୁଟି, ସୋୟାବିନ ବଡ଼ି ଭଜା। କରିକି ରୁଟି ସହିତ ଖାଇଲେ।
ଆଜ୍ଞା।
ହ୍ୟାଲୋ।
ହଁ।
ହୁଁଁ। ରୁଟି ସୋୟାବିନ୍ ଭଜା ଖାଇଛନ୍ତି?
ଆଜ୍ଞା।
ଆଉ ଏବେ ଦିପହର ପାଇଁ କଣ ରୋଷେଇ କରିଛନ୍ତି?
ଏବେ ଦି ପହର ପାଇଁବି ସେଇ ଆଳୁ ଆଉ ସୋୟାବିନ୍ ତରକାରୀ କରିଛି।
ହ୍ୟାଲୋ।
ହଁ ଶୁଣା ଯାଉନି?
କଣ ରୋଷେଇ କରୁଛନ୍ତି ଦି ପାହର ପାଇଁ?
ଆଳୁ କଷା।
କଣ?
ଆଳୁ କଷା।
ଆଳୁ କଷା।
ଆଜ୍ଞା।
ଓହୋ! ଘରେ ସମସ୍ତେ ଭଲ ଅଛନ୍ତି?
ହଁ ସବୁ ଭଲ ଅଛନ୍ତି ଆଉ ଆପଣ କେମିତି ଅଛନ୍ତି?
ଆଉ ଖରାଦିନରେ ଏଥର ଆମ୍ବ, ପଣସ, ଚମ୍ପେଇତ ଆମ୍ବ ସଡ଼ା କଣ କଣ କରିଛନ୍ତି ତମେ ଆପଣ ଘରେ?
ହଁ ଥରେତ ଆମ୍ବ ଆଣିକି ସେଇ ସଢା ପକଉଥିଲୁ କିନ୍ତୁ ବର୍ଷା ଯେହେତୁ ହେଲା ଆଉ ସେଟା ଶୁଖିଲାନି ତଟା ନଷ୍ଟ ହେଇଗଲା ସେଥିପାଇଁ କିଣିକି ମୋ ମା ଆଣି ଦେଇେଇଛନ୍ତି ବଜାରରୁ ଆଉ ନହେଲେ ସବୁ ବର୍ଷ ଆମେ ପକଉଥିଲୁ ଆମ୍ବ ସଢା ଆଉ ତମ୍ପେଇ ତ
ତମ୍ପେଇତ ହୁଁ ହୁଁ
ହଁ ପରା ଏଥର ଟିକେ ଆମର କାମ ଥିଲା ତ ଘରେ ପକେଇ ହେଲାନି
ବର୍ଷା ବର୍ଷା ଆପଣଙ୍କୁ ଭଲ ଲାଗେ କିି ନା ନାହିଁ
ବର୍ଷା ଯୋଉ ଖରାପରେ ଟିକେ ଟିକେ ପ୍ରଥମ ବର୍ଷା ହୁଏ ସେଇଟା ହିଁ ଭଲ ଲାଗେ ନହେଲେ ଏତେ ଭଲ ଲାଗେନି
କଣ କହିଲେ
ଖରା ପରେ ଯୋଉ ପ୍ରଥମ ବର୍ଷା ଟା ଆସେ ସେତେଟା ହିଁ ଭଲ ଲାଗେ ଆଉ ଭଲ ଲାଗେନି ବେଶୀ ବର୍ଷା ଯାହାଲେ ହେଲେ କାଦୁଅ ଫାଦୁଅ ହେଇ ଚିପ ଚିପା ଲାଗେ କିନ୍ତୁ ଆମର ଚାଷବାସ ପାଇଁ ବର୍ଷା ଟା ଭଲ ଆଉ
ହୁଁ ହୁଁ
ହାଲୋ
ବସ୍ ଏଥର ମାନେ ତମ ପଟେ ମାନେ କଣ ରଥଯାତ୍ରାରେ କଣ କରିବ ବୋଲି ଭାବୁଛ
କାଲିତ ଦେବସ୍ନାନ ପୂର୍ଣିମା ସରିଲା ଘର କାମ ସରିନୀ ବୋଲି ଯାଇ ହେଲାନି ଦେଖାାଯାଉ କଣ ହଉଛି ଆର ରଥଯାତ୍ରା କୁ ଯାଇପାରୁଛୁ କି ନାଇଁ ଡାକୁଛନ୍ତି କି ନାଇଁ ଭଗବାନ ଆଉ
ଓ ହୋ
ହଁ
ଦେବସ୍ନାନ ପୂର୍ଣିମାରେ କାଲି ମନ୍ଦିର ଯାଇଥିଲେ
ନାଇଁ ଯିବାକୁ ହଉନି ତ ଯାଇ ହେଲାନି ଆଉ ହଁ ବହୁତ ଜୋରସେ ଆବାଜ କରୁଛନ୍ତି ଆପଣ
ରୋଷେଇ କରୁଛି ତ ସେଥିପାଇଁ ଟିକେ ଆବାଦ ହଉଛି ଆଉ
ହଁ ହଁ ହଁ ବୁଝିପାରୁଚି ମେ
ଏବେ ଶୁଭୁଛି କି
ହଁ ଏବେ ଟିକେ କମିଲା ତାଲେ ଧଡ ଧଡ ବେଶୀ ଶୁଭୁଥିଲା
ରୋଷେଇ କରୁଛି ତ ସେଥିପାଇଁ ଆଉ
ଆଜ୍ଞା
ଏବେବି ସୁଭା ଯାଉଛି
ନାଇଁ ଟିକେ କମିଲା ହଁ ଟିକେ କମିଲା
ହାଲୋ
ଆଜ୍ଞା।
ହାଲୋ।
ହାଲୋ।
ହଁ।
ହଁ ଟିକେ କମିଲା କହିଲି।
ବର୍ଷା ପାଗ ତ ଆଉ ଆପଣଙ୍କୁ ଭଲ ଲାଗେ କି?
ହଁ ଟିକେ ଟିକେ ସେମିତି ଭଲ ଲାଗେ
ହଁ ଖରା ଦିନ ଶୀତ ଦିନ ଭଲ ଲାଗେନେଇ?
ହଁ ଶୀତ ଦିନ ତ ମତେ ଭୋଉତ୍ ଭଲ ଲାଗେ।
ଆଉ ଖରାଦିନ?
ନାଇଁ।
ହ ହୋ ଓହୋ କଣ ମନେ ତ ଉଁ ଅ କଣ କହିବି ଆମ୍ବସଡ଼ା କେମତି ତିଆରି କରାଯାଏ କହିପାରିବେ ଟିକେ ମୁଁ ଜାଣିବାକୁ ଚାହୁଁଚି।
ଆମ୍ବ ସେଡ଼ାକୁ କଣ ସେ ଛୋଟ ଛୋଟ ଆମ୍ବ ଆଣିବେ। ଆଉ ସେଇଟାର ରୋସ ବାହାର କରିକି ଗୋଟେ ଥାଳିରେ ରସ ଥାଳି ହଉ କି ଆମର ଷ୍ଟିଲ୍ ଥାଳି ହଉ ସେଥିରେ ଟିକେ ତେଲ ଲଗେଇ ଦେଇକି ସେଇଥିରେ ପକେଇକି ସୁ ଖେଇଦେବେ ଖରାରେ ଚାରି ପାଞ୍ଚ ଦିନ ଶୁଖିଲା ପରେ ଯଦି ସେଟା ମୋଟା କରିବା ପାଇଁ ଚାହୁଁଛନ୍ତି ସେଥିରେ ଆଉ ଦି ପରସ୍ତ ପକେଇକି ଶୁଖେଇବେ। ତାପରେ ବାହାର କରିକି ଖାଇବେ ଆଉ।
ହଁ ହଁ।
ଏମିତି ହିଁ ତାର ପ୍ରକ୍ରିୟା।
ଓହୋ।
ଆଜ୍ଞା। ଆପଣଙ୍କୁ ଭଲ ଲାଗେ ଖାଇବା ପାଇଁ ସେଇଟା?
ମୋତେ ବି ବହୁତ ଭଲ ଲାଗେ ମୁଁ ତ ମାନେ କିଲଟେ ଆଣିଲେ ହଁ ମୁଁ ବି ବନେଇନି ଏ ବର୍ଷ ଆମ ଘର କାମ ଚାଲଚି ତ। ଆଉ ଅସୁବିଧା ଭଡ଼ା ଘରେ ରହୁଚୁ ସେଥିପାଇଁ କିଣିକି ଆଣିଚୁ କିଲରେ। ମୋ ଝିଅ ମୋ ଭାଇ ଅଧା ଖାଇସାରଲେଣି।
ହୁଁ ହୁଁ ହୁଁ ‌।
ୟାଡ଼ୁ ଆଇଲେ ଗୋଟେ ସେପଡ଼ୁ ଆଇଲେ ଗୋଟେ ଏଠୁ ୟାଡ଼ୁ ଗଲେ ଗୋଟେ ସ୍ୟାଡ଼ୁ ଆଇଲେ ଗୋଟେଇ ଭେଇ ଖାଇଦେଇ ଖାଇଦେଲେଣି ଆଧା।
ସେଇଟା ଯେହେତୁ ହଁ ସେଇଟା ଯେହେତୁ ଖାଇବାକୁ ଭଲ ଲାଗେ ତ
ଟା ତ ସଁ ସେଥିପାଇଁ ସମସ୍ତଙ୍କୁ ଭଲ ଲାଗେ ସେଟା।
ଠିକ୍ କଥା କହିଲେ ମୁଁ ବି ସେଇ କଥା କହିଥାନ୍ତି ଏବେ।
ଅହ।
ହଁ ତାତ ଏମିତିକି ଭା ତରେ ଖାଇବା ଦିନଷ ନାଇଁ ଯେ ଖାଲି ଭାତରେ ଖାଇବେ ଏପଟୁ ଆଇଲେ ଗୋଟେ ହେ ରୁ ଆଇଲେ ଗୋଟେ ଖାଲି ମାନେ ଖାଇବା ପାଇଁ ଟିକେ ଭ ଉଁ ମାନେ ଏମତି ଟିକେ ମନ ଖୁସି କରିବା ପାଇଁ ଖାଇଦିଅନ୍ତି ପାଟିଟା ଟିକେ ଚାଲିବା ପାଇଁ ଆଉ।
ହଁ।
ହଁ। ଆଉ କଣ କରିବେ ରୋଷେଇ ଏବେ? ରୋଷେଇ କଣ କରିବେ ଏବେ?
ହାଲୋ।
ରଷେଇ କଣ କରିବେ ଏବେ?
ରୋଷେଇ କରୁଚି ଆ ତମ ସାଙ୍ଗେ କଥା ହଉଚି ଆଉ।
କଣ କରିବେ ଏବେ ରୋଷେଇ?
କଣ କହିଲେ
ରୋଷେଇ କଣ କରିବେ
ହ୍ୟାଲୋ
ରୋଷେଇ କଣ କରିବେ
ହଁ ରୋଷେଇ କରୁଛି ଦିପର ପାଇଁ
ଆରେ କଣ କରୁଛନ୍ତି ରୋଷେଇ
ହ୍ୟାଲୋ ହ୍ୟାଲୋ ହ୍ୟାଲୋ
ହ